ହ୍ୟାଲୋ
ହ୍ୟାଲୋ
ଆଜ୍ଞା ମ୍ୟାମ୍ କୁହନ୍ତୁ।
ଆଜ୍ଞା ହଁ ଆପଣଙ୍କ କ୍ଲିୟର ଆବାଜ ଆସୁଛି ମୋ ଆବାଜ ଆସୁଛି ଆପଣଙ୍କୁ?
ଆଜ୍ଞା ଆସୁଛି କୁହନ୍ତୁ।
କଣ କରୁଛନ୍ତି?
ହଁ। ମ୍ୟାମ ଏବେ ଗୁଗଲ ମିଟିରେ ଗୋଟେ ଥିନି ଗୁଗଲ ମିଟିଂ ଗୋଟେ କରିଥିଲୁ ଆଉ। ଏଇଟା ସରିଲା ତାପରେ ଫ୍ରୀ ଥିଲି ଆଉ ଆପଣଙ୍କ ସହିତ
କଣ ଆପଣ କରନ୍ତି?
ମୋତେ ଷ୍ଟଡ଼ି କରେ ମୁଁ ବି ସି ଏ ସେକେଣ୍ଡ ଇୟର ଏବେ ହେବ ମାନେ ଫାଷ୍ଟ ଇୟର ଷ୍ଟୁଡେଣ୍ଟ୍ ସେକେଣ୍ଡ ଇୟର ଇଏ ହେବ ସେକେଣ୍ଡ ସେମିଷ୍ଟାର। ଆଉ ପ୍ରଫେସନରେ
ଟେକ୍ନିକାଲ ଲାଇନର ବୋଧେ?
ହଁ ବ୍ୟାଚଲର ଇନ୍ କମ୍ପ୍ୟୁଟର ଆପ୍ଲିକେସନ। ମୋର ମତଲବ ପ୍ଲସ ଟୁ ସାଇନ୍ସ ପାସ୍ ଆଉଟ ଆଁ ଦୁଇହଜାର କେତେ ଚବିଶ ହୋଇଛି। ବି ସି ଏ ଟା ମୋର ସେକଣ୍ଡ ସେମିଷ୍ଟାର ଆଉ ତାପରେ ଏଣ୍ଟରପ୍ରିନରସିପ। କରେ ଆଉ ଗୋଟେ ଷ୍ଟାର୍ଟପ୍ ଟ୍ରାଭେଲ ଷ୍ଟାର୍ଟପ୍ ଗୋଟେ ଅଛି।
ଆଚ୍ଛା ଆପଣଙ୍କ ମାନେ ଡେଟ୍ ଅଫ୍ ବାର୍ଥ କେତେ କେବେ ବି କି ମାନେ କେବେ ଜନ୍ମ ହେଇଥିଲେ?
ମୋର ଟୁ ଥାଉଜେଣ୍ଟ ସିକ୍ସ ଡିସେମ୍ବର।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଷ୍ଟାର୍ଟଅପ କଣ ଗୋଟେ କହିଲେ ଏଟା କଣଟା?
ଷ୍ଟାର୍ଟ ଅପ୍ ଜାଣିଛନ୍ତି ମାନେ ଷ୍ଟାର୍ଟ ଅପ କଣ?
ନାଇଁ ମୋର ଆକ୍ଚୁଲି ଟେକ୍ନିକାଲ ଲାଇନ ଉପରେ ନଲେଜ ନାହିଁ ତ।
ନା ମ୍ୟାାମ ଷ୍ଟାର୍ଟଅପ ମିନ୍ସ ଆଜ ଏ ବିଜନେସ ଆ ବିଜନେସ୍ ମାନେ ଆମେ କିଛିଟା ଷ୍ଟାର୍ଟ ଅପ ମାନେ କୋଉଟା ଗୋଟେ ପ୍ରୋବ୍ଲେମ ଆପଣ ସଲ୍ଭ କରିଥାନ୍ତି ତାକୁ ଷ୍ଟାର୍ଟଅପ୍ କୁହାଯାଏ। ଯେମିତି ଆମାଜନ ହେଲା ଡେଲିଭରି ଆଗରୁ ଆପଣ ଅଫଲାଇନ ରେ କରୁଥିଲେ ଏବେ ଅନଲାଇନ ରେ ଆସୁଛି। ଆପଣଙ୍କୁ ଦୋକାନକୁୁ ବି ଯିବାକୁ ପଡୁନି। ଆଉ ଯେମିତି ହ୍ଵାଟସପ୍ ହେଇଗଲା। ଇଏ ଗୋଟେ ଗୋଟେ ସଲ୍ୟୁସନ ଯାହା ଷ୍ଟାର୍ଟ ଅପ୍ ପ୍ରୋଭାଇଡ କରେ। ତ ମୋର ଟ୍ରାଭେଲର ଏଜେନ୍ସି ଅଛି। ଛି ମାନେ ଆମେ ଏବେ ହିଁ ଅ ରିସେଣ୍ଟଲି ତାପରେ ୱାର୍କ କରୁଛୁ। ଏତେ ବି ଇଏ ହେଇନି ବଟ ପ୍ଲାନ୍ କରୁଛୁ ମାନେ ଆମେ କଣ କରୁ ନା ଆପଣ ଟ୍ରାଭେଲିଂ କରିବାକୁ ପସନ୍ଦ କରନ୍ତି?
ହଁ ସେମିତିରେ ତ ପସନ୍ଦ କରେ ବାକି ଏତେ କୁଆଡେ ଯାଇପାରେନି ବୁଲାବୁଲି ପାଇଁ ଘରୁ ପରମିସନ ଏତେ ମିଳେନି।
ଆପଣ ପ୍ରଫେସନାଲରେ କଣ କରନ୍ତି ମାନେ
ନାହିଁ ବର୍ତ୍ତମାନ ମୁଁ ଏବେ ଗ୍ରାଜୁଏସନ୍ କରୁଛି ତ ଗ୍ରାଜୁଏସନ୍ ସରିିନି ମୋର।
ଓହୋ ମତଲବ କୋଉ ଘରେ ଆପଣଙ୍କର?
ମୋର ଏଇଟା ସେକେଣ୍ଡ ଇୟର ଚାଲିଛି ଆଉ।
ଓ ମାନେ ସେମ କ୍ଲାସ ଓକେ ମ୍ୟାମ ଆ ତ ସେମିତି ଆଉ ମାନେ କ୍ୟାରା ମତଲବ ଦୁଇ ତିନି ବର୍ଷ ହେଲା ଫାମିଲିଟା ମୋର କଣ୍ଡିସନ ଭଲ ନୁହେ। ତ ମିଡିଲ କ୍ଲାସ ବ୍ୟାଗଗ୍ରାଉଣ୍ଡରୁ ଆସେ। ତ କିଛି ହି ନିଜର ଇନକମ୍ କରିବାର ଥିଲା ତ ମୁଁ ନେଟୱାର୍କିଂ କରେ। ବାଏ ପ୍ରଫେସନାଲ ମତଲବ ନେଟୱାର୍କିଂ ମାନେ ଯିଏ ଲାଇଫରେ କିଛି କରିଛନ୍ତି। ତାଙ୍କୁ ମୁଁ ମେସେଜ କରେ ଆଣ୍ଡ ସିଏ ପଛେ ରିପ୍ଲାଏ ନ ଦିଅନ୍ତୁ କେବେ ନା କେବେ ରିପ୍ଲାଏ ଦେବେ ତାଙ୍କ ରିପ୍ଲାଏ ଦେଲା ପର୍ଯ୍ୟନ୍ତ ମୁଁ ମେସେଜ୍ କରୁଥାଏ। ତ ସେ ବି ଆ ସେମିତି ଟ୍ରାଭେଲର ମିଲ୍ସ ଆମର ସଲ୍ୟୁସନ୍ ଟୁ ମୁଁ ଆପଣଙ୍କୁ କହୁଥିଲି ଆ ସପୋଜ ଆପଣ କୋଲକାତା ବୁଲିତେ ଯାଉଛନ୍ତି ହେଲା। ଏହା ୱେଷ୍ଟ ବେଙ୍ଗଲ ଆପଣ ଜାଣିବାକୁ ଚାହୁଁଛନ୍ତି କି କୋଲକାତା କଣ। ଅ ଆପଣ କୋଉ ଏଜେନ୍ସି ଥ୍ରୋରେ ଗଲେ ଆପଣ କୋଉ ଗୋଟେ ହୋଟେଲରେ ରହିବେ ଆ ଆପଣଙ୍କୁ ସେ ହୋଟେଲ ଲାଇଫ ଦେଖେଇବେ ଖାଇତେ ପିଇ ଦେବେ ଦୁଇ ଦିନ ଦେନ ଆପଣ ପଳେଇ ଆସିବେ। ଆ ଇଣ୍ଡିଆ ର ପାଖାପାଖି ଛଅ ଲକ୍ଷ ଭିଲେଜ ଅଛି। ଆପଣ ଧର ଇଣ୍ଡିଆ କୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଭିଲେଜ ଭିଲେଜକୁ ଜାଣିଲେ ଆପଣ ଇଣ୍ଡିଆକୁ ଜାଣିବେ ଇଣ୍ଡିଆକୁ ପ୍ରତ୍ୟେକ ବର୍ଷ ଟୁ ଫଇଁଟ ନାଇନ ଫାଇପି ମିଲିଓନ ପିପୁଲ ଭିଜିଟ କରନ୍ତି ଫରେନର ଆସନ୍ତି। ଆଉ ଇଣ୍ଡିଆରେ ବି ବହୁତ ଲୋକ ଅଛନ୍ତି ଯିଏ ପି ଭି ସବୁ ବୁଲାବୁଲି କରନ୍ତି ତ ସେମାନେ କଣ କରନ୍ତି ନା ବହୁତ କମ୍ ଷ୍ଟାର୍ଟ ଅପ୍ ଦୁଇଟ ବା ତିନିଟା ଷ୍ଟାର୍ଟ ଅପ୍ ଏମତିଛି ଯିଏକି ରୁରାଲ୍ ଲାଇଫ୍କୁ ଦେଖାଏ। ତ ଆମେ ବେସିକାଲି ରୁରାଲ କଲଚରକୁ ପ୍ରମୋଟ କରୁ କଲଚର ମିନ୍ସ ଆମେ ବହୁତ ଲୋକ ଏବେ ଗାଁ ରୁ ସହରକୁୁ ଟ୍ରାନ୍ସଫର ହଉଛନ୍ତି ବଟ ତାଙ୍କ ଜାଗା ତ କେବେ ଛାଡିବେନି ନା। ତ ଗାଁ ରେ ତାଙ୍କୁ ଯାହାନେ ଘର ଥିବ ତ ଆମେ ତାଙ୍କ ଘରକୁ ନେଇକି ସହର ମତଲବ ଲୋକଙ୍କୁ ଆଣୁ ଭିଲେଜ ହୋମ ରେ ରଖୁ। ଆଉ ଭିଲେଜ କଲଚର ଭିଲେଜ ଫେଷ୍ଠିଵାଲ ଦେଖ ଭିଲେଜରେ ଯାହା ଖାଇବା ତାଙ୍କୁ ଖାଇତେ ଦବ। ଆଉ ଦେନ୍ ଗଲାବେେଳେ ଆମେ ଭିଲେଜ ର କିଛିଟା ଗିଫ୍ଟ ତାଙ୍କୁ ଦଉ। ତାପରେ କଣ ସ୍ମୃତି ପାଇଁ ଗୋଟେ ଇଏ ଦଉ ମତଲବ ଏଟା ଆମର ଏତ ପର୍ଯ୍ୟନ୍ତ ପୁରା ୱାକିଙ୍ଗ ହେଇନି। ଏବେ ରି ସର୍ଚ୍ଚ ଏଣ୍ଡ ଆଇଡିଆ ମତଲବ ଏମ୍ବି ପିପିସ ରେ ଅଛି। ଆମେ ଏବେ ପଚିଶ ଟା ଲୋକଙ୍କ ଉପରେ ଟ୍ରାଏ କରୁଛୁ ତାପରେ ଆମେ ତାକୁ ହଁ ଆ ଷ୍ଟାର୍ଟ୍ ପୁରା ହିସାବରେ ଲଞ୍ଚ କରିବ ଆମ ୱେବସାଇଟ୍ ଦିଇ ତିନି ଦିନ ଭିତରେ ରେଡି ହେଇଯିବ। ଆଜ୍ଞା ମ୍ୟାମ୍ ଆପଣ ନିତୁ ମ୍ୟାାମ କୁ ଜାଣିଛନ୍ତି ଯୋଉ? କ୍ୟାରିୟାରେ ଯୋଉ ନିତୁ ମ୍ୟାମ୍ ଅଛନ୍ତି।
ହଁ ମ୍ୟାମ୍ କୁ ଜାଣିଛି କିନ୍ତୁ ଏତେଟା ବି ଜାଣିିନନାହିଁ କାହିଁକିନା ମୋ ସାଙ୍ଗ ଥ୍ରୋରୁ ଏଇ ଆପ୍ ରେ ଆସିଥିଲି ତ।
ଓହୋ ଆମ ଘର ଆମ ଘର କେଉଁଝର। ମୁଁ ଏବେ କେନ୍ଦ୍ରାପଡାରେ ଷ୍ଟଡି କରୁଛି କେଉଁଝର ଭଦ୍ରକ ବୋର୍ଡର ଉପରେ।
ଓହୋ ଭଲ ତାହେଲେ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମାମା ବାପା ମୁଁ ମୋ ସାନ ଭାଇ ଜଣେ ଆପଣଙ୍କର ମୁି ଆପଣଙ୍କର?
ଆମ ଘରେ କହିିକେ ଗଲେ ମୁଁ ମୋ ବାପା ମୁଁ ଭାଇ ଆଉ ମୋ ମାଆ ମୋ ଦିଦି ଦିଦି ସେ ମ୍ୟାରେଜ୍ କରିସାରିଲେଣି ମୋ ଭାଇ ମୋଠୁ ଦୁଇ ବର୍ଷ ବଡ଼। ମୋ ଦିଦି ହିଁ ବଡ ତାପରେ ମୋ ଭାଇ ତାପରେ ସବା ସାନ ହଉଛି ମୁଁ ତ ଦିଦି ମ୍ୟାରେଜ କରିସାରିଲେଣି। ତାପରେ ମୋ ଭାଇ ପଢୁଛି ମୋଠୁ ଦୁଇ ବର୍ଷ ବଡ଼ ସିଏ। ତାର ପ୍ଲସ୍ ଟୁ ସାଇନ୍ସସି ଲା ସେ ସାୟଦ ଏଥରେ କହୁଥିଲା ଯେ ବି ସିଏ କି ଏମ ସି ଏମିତି କଣ ଗୋଟେ ପଢ଼ିବ ବୋଲି। ଆଜ୍ଞା ମୁଁ ଶୁଭିଲା ଏବେ?
ଆଜ୍ଞା ଆଜ୍ଞା।
ହଁ ତ ମୋ ଭାଇ ମୋଠୁ ଦି ବର୍ଷ ବଡ ସିଏ ବି ଏମିତି କହୁଲା କଣ ବି ସିଏ ଏମ ସି ଏ କରିବ ବୋଲି ଏଇଥର। ତାର ପ୍ଲସ ଟୁ ସାଇନ୍ସ ଥିଲା ତ ହଁ। ତ ମୁଁ ମୋର ପ୍ଲସ୍ ଟୁ ଆର୍ଟସ୍ ତ ମୁଁ ଗ୍ରାଜୁଏସନ୍ କରୁଛି ଗ୍ରାଜୁଏସନ୍ ପରେ ଦେଖାଯାଉ।
ଆପଣଙ୍କର କୋଉ ଅନର୍ସ?
ମୋର ଓଡ଼ିଆ ଅନର୍ସ।
ଓହୋ ବାବା କଣ କରନ୍ତି?
ବାବାଙ୍କର ଆମର ବିଜନେସ୍ ଅଛି। ଘରେଇ ଏମିତି ବି କାମ ହୁଏ, ଏମିତି। ମିଲ ଜାଣିଚନ୍ତି, ଯେ କାଠ ମିଲ ବାଗେରା ଯଉଥିରେ କାଠ। ଥୋଡ଼ା ସପ୍ଲାଏ ହୁଏ।
ଆଜ୍ଞା।
ହଁ, ତ ବାବାଙ୍କର ଆମର ସେ ମିଲି ଅଛି। ଆଉ ଘରେ ଏମିତି। ଗୁଦାମ ଅଛି, ମାନେ ଗୋଦାମ ଟାଇପ୍ ର ଅଛି ଗୋଟେ ମିସ୍ତ୍ରୀ ଡେଲି କାମ କରନ୍ତି। ଆଉ ମୋ ମା। ଅଛନ୍ତି ଆମ ଘରେ କିନ୍ତୁ ଗାଁରେ ତ ମା ଗାଁ ମୋ ମା ଗାଁ ରେ। ସମିତି ସଭ୍ୟ ଜାଣିଚନ୍ତି ସେଇଟା ଅଛନ୍ତି। ହଁ ଏମତି ଯା ଆଉ।
ଆଜ୍ଞା ମ୍ୟାମ। ହୁଁ ନା। ଆଜ୍ଞା ମ୍ୟାମ୍ ସେମିତି ହ। ନା ଆମର ଏବେ ସେଟା ତ ଗୋଟେ ସେକେଣ୍ଡଲି ଆମେ ଏବେ। ପାଖାପାଖି ଶହେ ଟିମ ର ଶହେ ଜଣଙ୍କୁ ଟିମ୍ ମେମ୍ବର ନେଇକି ଗୋଟେ ଇଭଣ୍ଟ ଅର୍ଗାନାଇଜ କରି।
ଆଚ୍ଛା।
ହଁ, ୱର୍ଲ୍ଡ ରେ ପାଖାପାଖି ଟୋଣ୍ଟି ଇଣ୍ଡିଆରେ ତ ସବୁ ଷ୍ଟେଟ ରେ ଅଛି ତାଙ୍କର। ବାହାରେ ଟ୍ବେଣ୍ଟି ଏଇଟ୍ ଟା କଣ୍ଟ୍ରି ରେ ଅଛି। ତ ତାଙ୍କ ମନି ରୁ ଆମେ ଇନଭେଷ୍ଟ୍ ଗୋଟେ। ପୁରୁଣା ଲୋକ କାମ କରୁଚନ୍ତି, ତ ଆମେ ସେ ଦଶ ଜଣଙ୍କୁ ସ। ହେ ଜଣଙ୍କୁ ଏକ୍ସପେଣ୍ଡ କରିବୁ। ଦେନ୍ ସେ ଚାଲିବ ଆଉ ମତଲବ ମ୍ୟାମ। ଟ୍ରାଭେଲ ମୋ ଡ୍ରିମ୍। ଅହ ଆଉ ମତ ଭଲ ଲାଗେ, ଲାଇଫ ରେ ଟ୍ରାଭେଲିଂ କଲେ ଆପଣ ଜାଣ। ପାରିବେ ଦୁନିଆ କଣ। ଭଗବାନ ଆପଣଙ୍କୁ ଜ ଆମ ଘର ପାଖେରେ ପାହାଡ ବଗେରା ଅଛି। ପାଞ୍ଚ, ଛଅ କିଲୋମିଟର ଏରିଆରେ ତ ଭଲ ଲାଗେ।
ଅ ହ।
ଆଚର କୁ ଫିଲ୍ କରିବା ପାଇଁ ଆମେ ସେଇଆ ଆଉ। ମତଲବ ଆ ପଇସା କୁ ପଇସା। ନେଚର ଫିଲ ମତଲବ ମୋର ଡ୍ରିମି ଥିଲା କି ଆଟିଫିସିଲ ବା ଏଆଇ ଉପରେ କିଛି। କରିବା ଟେକ୍ ଉପରେ କିଛି କରିବାର, ଏଟା ବେସିକ ତାପରେ ଆମେ ଟେକ୍ ଉପରୁକୁ ଯିବୁ ଆଉ।
ହଁ ଭଲ, ଆକ୍ଚୁଲି ଲାଇଫରେ ଯେତେ। ଯେତେ ଯାହା କଲେ ବି ଯଦି ଚାରିଆଡ଼େ ବୁଲିଥିବେ ତ ବହୁତ ସାରା ଏକ୍ସପିରିଏନ୍ସ ଗେନ୍ କରିବେ। ଆଉ ବୟସ ହେଇଗଲେ ଯେ ଗୋଟେ ମାନେ।
ଆଜ୍ଞା।
ଗୋଟେ କିଛି ତ ଥିବ କି ହଁ ଆମେ ସେଇ ଟାଇମରେ ବୁଲୁଥିଲେ କି କଣ କରିଥିଲୁ ଗୋଟେ ଭାବିଆ ପାଇଁ ତ କିଛି ଥିବ।
ଆଜ୍ଞା ମ୍ୟାମ, ସେଟା ତାପରେ। ଆମ ଆ ସବୁଠାରୁ ବେଷ୍ଟ ଡ୍ରିମ୍ ମୋର ମତେ ଆନିମାଲ ମାନେ ଭଲ ଲାଗନ୍ତି ତ ଏନଜିଓ। ଖୁଲିବାର ଗୋଟେ ଅଛି। ତ ସେଟା ହେଲା ମୋ ମତଲବ ମେନ୍ଡ ଡ୍ରୀମ୍। ମତଲବ ଏନଜିଓ ଚଲେଇବା ପାଇଁ ପଇସା ଦରକାର ନା ତ ସେଥିପାଇଁ।
ଏଠୁ ଯାହା ଏଟା ମତଲବ ଫେଲ ହବ ସକ୍ସେସ୍ ହବ ତ ଜାଣିନୁ କାରଣ ଏ ଟ୍ରାଭେଲ ଇଣ୍ଡଷ୍ଟ୍ରି ଅ କେତେ ଦୁଇ ଲକ୍ଷ କୋଟି ଟଙ୍କାର ଇଣ୍ଡଷ୍ଟ୍ରି ଇଣ୍ଡିଆରେ। ତିରିଶ ଦୁଇ ହଜାର ତିରିଶ ସୁଦ୍ଧା ଷୋହଳ ଲକ୍ଷ କୋଟି ଟଙ୍କା ହେଇଯିବ। ହଁ କିନ୍ତୁ ତା ଭିତରେ ବହୁତ ସାରା ପ୍ଲେୟାର ଅଛନ୍ତି ଆମେ ଛୋଟ ମୋଟ ପ୍ଲେୟାର ତ ଚାଲିବ କି ନାଇଁ ତ ଜାଣିନୁ କିନ୍ତୁ ଶିଖିମ ତ ବହୁତ କିଛି।
କିଛି ନାହିଁ ଶିଖନ୍ତୁ ଆପଣଙ୍କ ହେଇଯିବ ଆଜ୍ଞା।
ଆପଣଙ୍କର ମ୍ୟାମ୍ ଡିମ୍ ଡ୍ରିମ କଣ?
ମୋର ସେମତି ଡ୍ରିମ୍ କହିଦେ ଗଲେ ମୋର ଏବେ ଟିଚିଙ୍ଗ ଲାଇନ୍ ରେ ଯିବା ପାଇଁ ବହୁତ ଇଚ୍ଛା ଅଛି। ତ ଗ୍ରାଜୁଏସନ୍ ସରିଲେ ଭାବିଛି ବିଏଡ଼୍ କରିବି ଅ ଗଭର୍ଣ୍ଣମେଣ୍ଟର ଏ କ୍ଜାମ ଦେବି ଯଦି ହେଇଗଲା ତ ବିଏଡ଼୍ କରିବି। ନହେଲେ ପିଜିରେ ବି ପ୍ରିପେୟାର ହେଉଛିି ପ୍ରିଜ୍ ପିଜି ପାଇଁ ଦେବି। କିଛି ନହେଲେ ଅ କୋଚିଂ ସେଣ୍ଟର ଖୋଲିକି ତ ବସିପାରିବି ନହେଲେ ଅ ପ୍ରାଇଭେଟ ପ୍ର ବିଏଡ଼୍ କରିପାରିବି କରିବି। ଯଦି କିଛି ନହେଲେ ଏଥିରେ ଆମର ସିଟି ପାଇଁ ଆଉ ଫର୍ମ ବାହାରିଥିଲା ତ ଏଥିରେ ଫର୍ମ ଫିଲ୍ଅପ୍ କରିଛି ଏକ୍ଜାମ ହେବ କହିଲେ ଜୁଲାଇ କି ଅଗଷ୍ଟ ଫଷ୍ଟ ସୁଦ୍ଧା ଜୁଲାଇ ଲାଷ୍ଟ। ଅଗଷ୍ଟ ଫାଷ୍ଟ ସୁଦ୍ଧା ହବ ବୋଲି କହୁଥିଲା ତ ସିଟିପାଇଁ ଆପ୍ଲାଏ କରୁଛି କୀରି ଏକ୍ଜାମ ଦେବାର ଅଛି। ତ ଟିଚିଙ୍ଗ ଉପରେ ମୋତ ଟିକେ ବହୁତ ଇଚ୍ଛା ମାନେ ଲାଇଫ୍ରରେ କିଛି। ଆଉ କବତ୍ କଲେଜ ଲେକ୍ଚର୍ ନହେଲେ ସ୍କୁଲ୍ ଟିଚର୍ ହେଲେ ବି ବହୁତ।
ନାଇଁ ଆଜ୍ଞା ମେମ୍ ନାଇଁ ଯାହା ହୋଊ ମ୍ୟାମ ଆପଣ କିଚି ଡ୍ରିମି ରଖିଚନ୍ତି ସେଇଟା ସବୁଠୁରୁ ଭଲ।
ଆପଣଙ୍କ ତ ଡ୍ରିମ୍ ବହୁତ ମାନେ କହିଲେ ତ ସରିବନି ଏତେ ଗୁଡ଼ାକ ଡ୍ରିମ୍ ମିଳୁଛି।
ଏ ମୋର ସେତିକି ଡ୍ରିମ ଅଛି ଆ ତାକୁ ଯେମିତି ହେଲ୍ ମୁଁ ଫୁଲଫିଲ୍ କରିବି। ଲାଇଫ ରେ କିନ୍ତୁ ଏଇଆ ହିଁ ଆପଣ ଚାରି ବର୍ଷ ବହୁତ ହାର୍ଡୱାର୍କ କରନ୍ତୁ। ଅ ତାହେଲେ ଯାଇକି ଆପଣ ଲାଇଫରେ କିଛି କରିପାରିବେ ଆଉ ଏ ଚାରି ୱାର ଏଇଯୋଉ ଚାର୍ ଫୋର୍ ଇୟର୍ କୁ ସ୍ପଏ ଧର ହେଇଗଲା ମତ୍ ଲବ୍ ଆମର ଜୋସ୍ ଗୋଟେ ଥାଏ। ଆଜ୍ଞା ମେମ ଦଶ ମିନିଟ୍ ହେଇଗଲାଣି ଆଜ୍ଞା ମ୍ୟାମ୍।
ମୁଁ ଏବେ ଆଉଥରେ ଆପଣଙ୍କୁ କଲ୍ କରିପାରିବି?
ଆଜ୍ଞା ମ୍ୟାମ୍। ଆଜ୍ଞା।